ହଁ ମୁଁ କହିଲ ଭଏସ୍ କ୍ଲିଅର୍ ଅଛି ତ ମୋରୋ ହଁ।
ହୁଁ।
ମୁଁ କହିଲି ଆଉ ତମେ ଆଉ କଣ? ତମ ଘରେ କିଏ କିଏ ମେମ୍ବର ଅଛନ୍ତି କେତେଜଣ?
ଆମ ଘରେ ତ ଆମ ଘରେ ତ ମାମା ବାବା ଆଉ ଝିଅ ମୋ ସାନ ଭଉଣୀ ଆଉ ଅଜା ଆଇ ମାମୁଁ ଘରେ ରହୁଛି ନା।
ଓ ମାମୁଁ ଘରେ ରହୁଛ। ଅ ହଁ ଆଣ୍ଡାମାନ ରେ ନିଜ ଘର ତ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ମୁଁ କହିଲି ଏଟା ତୁମ ନିଜ ଘର ତ।
ମାମୁଁ ଘର ମାମୁଁ ଘର।
ଓ ମାମଁ ଘର ଓହ ତାହାଲେ ତମ ନିଜ ଘର ଟା କୋଠି ତାହାଲେ?
ନିଜ ଘରଟା ଏଠି ନୁହଁ ଆଉ ହଉ। ଆଉ କେମିତି ରଥଯାତ୍ରାରେ କୁଆଡେ ଯିବ ସବୁ ରଥଯାତ୍ରାରେ କୋଉଠି ରଥ ଟାଣିବ?
ରଥଯାତ୍ରାରେ ତ ଆମେ ପୁରୀ ଯିବାର ପ୍ଲାନିଂ ଅଛି କିନ୍ତୁ ଠିକ ନାହିଁ। ଯିବାର ହଁ। ଯଦି ଠାକୁର ଡୋରି ଲଗେଇଲେ ତ ଯିବା ରଥଯାତ୍ରାରେ।
ହଁ ନହଲେ ନାଇଁ।
ନହଲେ ନାଇଁ ହଁ ଆଉ ଦେଖିବା କଣ ହଉଛି ଆଉ। ମତେ ଖାଇବାକୁ ସେମିତି କିଛି ନାହିଁ ସବୁ କିଛି ସବୁ କିଛି ଖାଇବି ହଁ।
ଓହୋ।
ସବ କିଛି ଖା ତମକୁ?
ବାହାର ଜିନଷ ଖାଇବାକୁ ଅଧିକ ଭଲ ଲାଗେନି।
ବାହାର ଜିନିଷ ମୁଁ ବହୁତ ବହୁତ ବନ୍ଦ କରିଦିଏ ବାହାର ଜିନିଷ ଟୋଟାଲ ଅଧିକ ଖାଏନି ମୁଁ। ଯାହା ଘର ତିଆରି ଜିନିଷ ନିଜେ ତିଆରି କରେ।
ଓହୋ ଏତେ ଭଲ ତାହେଲେ ନା ରୋସେଇବାସ ଆସେ ତାଲା ତମ
ରୋଷେଇ ମାନେ କଣ ନିଜ ଖାଇବା ଟା ଯେମିତି ଅଣ୍ଡା ବଏଲ୍ ହେରିକା କରିଦିଏ ଆମ୍ଲେଟ୍ ହେରିକା କରିଦିଏ ଭାତ ଡାଲି ଆଉ ତ ନର୍ମାଲି କହିବାକୁ ଗଲେ ବନେଇଦିଏ ଆଉ।
ଆଉ ହୋ ଏତେ କଥା ତାହେଲେ ଶିଖିଛ ମତେ ସେତିକି କଥା ଜଣାଥିଲି ଭଲ ହେଇଥାନ୍ତା।
ଅ ହୋ ହଁ ନା। ଶିଖିବା କଥା ନା ବାଇଚାନ୍ସଲି ଯଦି କୁଆଡ଼େ ବି ଏକଲା ଗଲ ହରିକି ଘର କିଏ ଯିବେ ହାରି ତ ନିଜେ କରିକି ବି ଖାଇପାରିବ କାହା ଉପରେ ଡିପେଣ୍ଡ ହେଇକି ରହିବାଟା ଭଲ କଥା ନୁହଁ।
ମୁଁ ନୁହେଁ ଛତୁଆ ପିଇ ଦେବି ହିଁ ମୁଁ କରିବିନି।
ହସ। ସବୁବେଳେ ଚତୁ ପିଇ ଦେଲେ ଭଲ ଲାଗେ ମାନେ ତମେ ପିଇଦବ ସତ ତାପରେ ଇଚ୍ଛା ହବ କଣ ଟିକେ ଆଉ ଗୋଟେ କଣ ଟିକେ ପାଟିରେ ପକେଇବି। ଇଚଛା ହଉଛି କଣ କରିବ ସେଇଠି ଆ ଛତୁଆଟା ହୁ ହୁ। ଛତୁଆଟା ବା ସେମିତି ଜିନିଷ ବିସ୍କୁଟ ବିସ୍କୁଟ ବାଇଚନ୍ସ ସରିଯାଇଥିବ ବିସ୍କୁଟ୍ କଣ କରିବ? ହୋଉ ମିକ୍ସଚର ବି ସ ମିକ୍ସଚରି ବି ସରିଯାଇଥିବ।
ମିକ୍ସଚର ସରିଜାଇ ଥିଲେ ବିସ୍କୁଟ ସରିଯାଇଥିଲେ ଦୋକାନକୁ ସିଧା ଯିବି ନାଇକି ପଳାଇଆଶିବି।
ଓହୋ ଯୋଉ ଦୋକାନ ବନ୍ଦ ଥିବ ସେଇଦିନ ପଡିଦେଇଥିବ ଫାଷ୍ଟ ସଣ୍ଡେ ଲାଷ୍ଟ ସଣ୍ଡେ ପଡେ ତାଙ୍କର ଛୁ
ନା ମାମୁଁ ହ ମାନେ ମୋ ସାହିଟିରେ ଜଣେ ମାମୁଁ ମୋ ମାମୁଙ୍କର ଦୋକାନ ଅଛି କବାଡ ବାଡେଇକି ଦାନ ଦୋକାନ ଖୋଲ ଦିଅ ମୋତେ ବିସ୍କୁଟୁ।
ଓହୋ ଓହୋ ନାଇଁ ନାଇଁ ବାହାର ଜିନିଷ ଟିକେ ଆଭଏଡ କର। ଖାଉନି ଯେତିକି ଘର ଜିନିଷ ଏ ଟ୍ରାଏ କର ହୁଁ ଭଲ ମାନେକର ଆମର ଦିପହର ଟାଇମି ଟାରେ ଭାତ ହଁ। ବିସ୍କୁଟ୍ ଆ ମୋଦ୍ ଟୋଟାଲି ଖାଇନି ମତେ ମତେ ବହୁତ ମାନେ ଟୋଟାଲି ଭଲ ଲାଗେନି ବିସ୍କୁଟ। କଣ ସେ ଖାଇବ।
ବିସ୍କୁଟ ଭଲ ଲାଗେ।
ହୁଁ। ଆଉ କଣ ଭଲ ଲାଗ କି?
ମତେ ବା ବାହାର ଜିନିଷ ମତେ ଖାଇବାକୁ ଏତେ ଭଲ ଲାଗେ କଣ କହିବି ଆଉ।
ହଁ ହୁଁ। ହାଲୋ।
ହଁ।
ହଁ ମୁକହିଲି ରୋଲ ଚାଉମିନି ସବୁ ଭଲ ଲାଗେ?
ହଁ ହଁ ମୁଁ କିନ୍ତୁ ଆଇଁଷ ଖାଇଏନି।
ମାନେ ତୁମୋ ଭେଜିଟେରିୟନ?
ହଁ।
ସତରେ ନା କଣ?
ହଁ।
ଓ ଅହଃ ମତେ ଲାଗିଲା ତମେ ନନେଭେଜ ପାଟି ବୋଧେ?
ନା ନା।
ଓହୋ।
ନାଁ ମ ତୁଳସୀ ମାଳି ପକେଇଛି।
ଅଛ ତୁଳସୀ ମାଳା ତାହେଲେ ମିଛ ବି ତ କହୁନଥିବ?
ହୁଁ ନା।
ହଁ ବହୁତ ଭଲ ବହୁଛି ଭଲ ତୁଳସି ମାଳ ତୁଳସି ମାଳ କୋଉଠି ପକେଇବୁ? ଘରେ କ ଠାକୁରଙ୍କ ପାଖରେ ଯାଇଁକି ପକେଇଲ ପୂଜା ହେରିକା ହେଇକି ନା ଘରେ ଏମିତି?
କଣ ଘରେ ପୂଜା ହେରିକା ତ କିଛି ଦରକାର ନାହିଁ।
ଆଉ ମାନେ ଏମିତି ସିଧା ଆଣିବ ଆ ପିନ୍ଧିଦବ ତୁଳସୀ ମାଳ।
ଗଙ୍ଗା ପାଣିରେ ବୁଡ଼େଇକି ପିନ୍ଧିବ।
ଓ ଏମିତି।
ଗଙ୍ଗା ପାଣିରେ ବୁଡ଼େଡେଇବ ପିନ୍ଧିବ ଠାକୁର ନାଁ ଧରିକି।
ଓହୋ ହଁ। ଭଲ ଭଲ ଆଉ ଗୀତା ହେରିକା ଟିକେ ପଢ।
ସେଟା ପଢ଼େନି
ନାଇଁ ନାଇଁ ଯଦି ତୁଳସୀ ମାଳ ପକେଇଚ ତ ଟିକେ ଗୀତାଟା ଟିକେ ପଢିଦିଅ ଭଲ ରହିବ ନା ସକାଳୁ ଉଠୁଛହେତୁ ବେବି ଏତେ ଭୋର ଉଠୁଚ ଟିକେ ଦି ଲାଇନ ବି ପଢିଥିଲେ କାଫି। ହଁ।
ହୁଁ
ଜୋଉଟାଜି ମୁଁ ପଢୁଥିଲି ମଝିରେ ବହୁତ ଦ ବହୁ ଦିନ ପଢ଼ିଲି ତାପରେ ଏବେ ମଝିରେ ଟିକେ ନାଗୁ ଉଠିବାରେ ଲେଟ୍ ହେଇଯାଉଚି ପଢିପାରୁନି ନହେଲେ ପଢ଼ିବା ଆଗ
ହ
ଓଃ
ଠାକୁରଙ୍କ ପାଇଁ ଭକ୍ତିରହିବା ଭଲ
ହୁଁ ହୁଁ। ଆଉ ତମର ସାଙ୍ଗସାଥି କେତେ ଜଣ ସବୁ ଅଛନ୍ତି କଣ
ସାଙ୍ଗସାଥି ତ ସମସ୍ତେ କାହା ସହିତ କାରଣ ଦୁଶମନୀ କରିବନି କାହା ସହ ଅ ଏତେ ବି ମିଶିବନି
ହଁ ହଁ ହ ମାନେ କ୍ଲୋ ଆଟାଚମେଣ୍ଟ କାହା ସହିତ ଅଧିକ ହବନି।
ନା।
ସେଇଟା ବେଷ୍ଟ ହଁ ସେଥିପାଇଁ ଆ ଯେମିତି କିି ମୋ ସହ ହେଇଥିଲା ମୋର ମୋର ଗୋଟେ କହୁଚି କଥା ମୋର ଯେମିତି କି ମୁଁ ଜଣଙ୍କ ସହ ଅଧିକ ଆଟାଚ୍ ହେଇଯାଇଥିଲି ହୁଁ ତ ସେଥିପାଇଁ ଆ ସିଏ ପର୍ସନ ଯିବା ପରେ ହଁ ମୁଁ ପୁରା ଡିପ୍ରେସନ ହେଇଗଲି ବହୁତ ଡି ପ୍ରେସନ ସେଇଗଲି ହଁ ଟୋଟାଲ ନ ମାସ ଉପରେ ମୁଁ ଡିପ୍ରେସନ ରହିଗଲି।
ହଁ।
ହଁ। ମାନେ ଏମିତି ଡିପ୍ରେସନ ଲାଷ୍ଟ କୁ ମୋ ଚୁଟି ହେରିକା ଝଡିଲା ଡିପ୍ରେସନ ରୁ ଏବେ ବାହାରକୁ ଆସିଚି ଟିକେ ବାହାରକୁ ଆସିକି ଯେମିତି କିି ପୁରା ମୋର ଯେତେ ସାଙ୍ଗସାଥି ଥିଲେ ସେଇ ମଝିରେ ନଅ ମାସ ଭିତରେ ସମସ୍ତେ ମୋଠୁ ଦୂରେଇ ମୁଁ ଦୂରେଇ ଯାଇଥିଲି ସମସ୍ତଙ୍କଠୁ ତ ସମସ୍ତେ ଏବେ ହଁ ହଁ ତ ସେମ ନା ନା ସେମିତି କିଛି ନାହିଁ ହେଲା ମାନେ ମୋ ମନରୁ ଆଉ ତ ସେମାନେ ସବୁ ଦୂରେଇ ଗଲେ ସାଙ୍ଗସାଥି ତାପରେ ଏବେ ଯେବେ ମୁଁ ଖୋଜୁଛି ସାଙ୍ଗସାଥିଙ୍କୁ ନାଇଁ ଟିକେ ନାଗୁ ଛାଡ଼ ଟିକେ ଗଲା ମାଇଣ୍ଡ ଫ୍ରେଶ କରିବା ମ୍ୟାଚୋର ତ ହେଲେଣି ଆମେ ତ କଥା ହେବା ସାଙ୍ଗମାନଙ୍କ ସହ ଯେମିତି ଯାହା ରହିବା ଆଉ। ଦେଖିଲା ବଳସିକି କେହି ନାହାନ୍ତି ଆଉ ସାଙ୍ଗସାଥି ପାଖରେ। ହୁଁ ସବୁ ଯିଏ ଯାହା ହଷ୍ଟେଲ କୁ ପଢେଇଛନ୍ତି ହେଲା।
ଓହୋ।
ନ୍ତି ଆଉ ତ ଆଟାଚମେଣ୍ଟ କାହା ସହିତ ବି ହବନି ବହୁତ ବହୁତ ବହୁତ ଘଟିଆ ଜିନିଷ ସେ
ହଁ ଏଟା ସତ କଥା।
ହୁଁ ମାନେ ଯୋଉ କହନ୍ତି ସେମାନେ ଆଟାଚମେଣ୍ଟ କହି ଦେଇକି ସେମାନେ ପଳେଇବେ ଯୋଉଟା। ଆଟାଚମେଣ୍ଟ ଟା ଯିଏ ହେଇଯାଇଥିବ ତାଙ୍କ ସହ ସେଇ ମାନେ ତାକୁ ବହୁତ ବାଧେ। ସେ ସେଇ ପର୍ସନ ପାଇଁ। ସେ ସେ ପର୍ସନ ପାଇଁ ସିଏ ସବୁ ତାର ସାଙ୍ଗସାଥି ମାନଙ୍କୁ ଆଭଏଡ କରୁଥିବ। କିନ୍ତୁ ଦେଖିଲା ବସିକି ସିଏ ଠିକ ଟାଇମ କି ପଳେଇବ। ହୁଁ ତ ସେଇ ସାଙ୍ଗମାନଙ୍କୁ ଯଦି ପୁଣି ଥରେ ହାଁ। ଆଉ ଯଦି ଫୁଣି ଥରେ ସେଇ ସାଙ୍ଗ ମାନଙ୍କ ପାଖକୁ ଯିବାକୁ ପଡିବ। ସେ ସାଙ୍ଗମାନେ ମୁହଁ ଆଗରେ ମତେ କହିଦେଲେ ଆଉ ଭାଇ ସିଏ। ତମ ପର୍ସନ ପଳେଇଲେ ବୋଲି ତମେ ଆମ ପାହାକୁ ଆସିଲ ଏମିତି ଏମିତି। ବହୁତ କଥା କହିଲେ ତ ସାଙ୍ଗ ମାନଙ୍କୁ ବି ଆଭଏଡ୍ କଲି। ସରିଲା ଆଉ ଏବେ ପୁରା ଏକେଲା ବିନ ଦାସ। ସବୁ ଜାଗା ବୁଲୁଛି ଆଉ କିଛି ଦରକାର ନାହିଁ। ହା ହୁଁ। ଆ ଯେମିତି କି ସାଙ୍ଗସାଥିରେ ବହୁତ ବହୁତ ହଇରାଣ ବି ହେଇଛି ସାଙ୍ଗସାଥି।
ଛାଡିକି ଗଲାବେଳେ ଦୁଃଖ ଲାଗେ।
ହଁ ଦୁଃଖ ତ ଲାଗେ ବହୁତ ବହୁତ। ଦୁଖ ଲାଗେ ହାଁ ହଁ। ଏଇଟା ଆସିବା ଦରକାର ଲାଇଫ ରେ ଟିକେ ଆସିବା ଦରକାର କାହିଁକି ନା ମୋ ହଁ।
ବୁଝିପାରିଲ।
ଇ ଆ କାହିଁକି ନା ମୋ ଲାଇରେ ଯୋଉ ପର୍ସନ୍ ଥିଲେ ସିଏ ବହୁତ ଭଲ। ଥିଲେ ହେଲା ମାନେ ଜଷ୍ଟ ଟିକେ ଜଷ୍ଟ ଟାଇମ ଏପଟ ସେପଟ ପାଇଁ। ସବୁ କିଛି ଏପଟ ମାନେ ଇଏ ହେଇଗଲା ମୋର ବି ଟିକେ ବହୁତ ଦୋଷ ମାନେ ଭୁଲ ରହିଗଲା। ତାଙ୍କର ବି ଭୁଲ ରହିଲା ସେ ଲାଷ୍ଟ କୁ ମାନିଲେ। ଏମିତି ସେମିତି ତାପରେ ମୋ ସାଙ୍ଗସାଥି ଟିକେ ନାକୁ ଫୋନ କରିଦେଲେ ମୁଁ ବହୁତ ଡିପ୍ରେସନ ରେ ଅ କହିଲି ସେମାନେ ଟିକେ ଫୋନ କରିଦେଲେ ଆଉ ଏମିତି ସେମିତି ହେଇଛି ଟିକେ ବିଭୂ ଷହ କଥା ହୋ ତାଙ୍କ ମାମା ବି ଶୁଣିଦେଲେ। ତ କଥା ଅଧିକ ହାଇ ହେଲା ବହୁତ ହାଇ ହେଲା। ତ ଟୋଟାଲ ଏବେ ସବୁ ଏଣ୍ଡ ହେଇଗଲା ଆଉ ହୁଁ। ତ ସେଇ ପର୍ସନ କହୁଛନ୍ତି ଏବେ ମୁଁ ବହୁତ ମ୍ୟାଚିଓ ମୁଁ ବହୁତ ତମ ସହିତ କଥା ହେବିନି ଇଏ ହେବନି ସିଏ ହେବନି ମୋର ତମ ଉପରେ ଭରସା ପାଉନି। ଏମିତି ଆଉ କଣ ଆଉ କହିବ ହେଁ ହେଁ ସେମତି। ତ ଶିଖ ଗୋଟେ ମିଳିଲା ଆଉ କାହା ସହିତ ଅଧିକ ଆଟାଚମେଣ୍ଟ ହବନି ଆଉ। ଯେତେବେଳେ ଆମର ଆଟାଚମେଣ୍ଟ ହବାର ନଥିଲା।